ହ୍ୟାଲୋ।
ହଁ କଣ କରୁଛ?
ହଁ ଏଠି ରୋଷେଇ କରିକି ଆଉ ସକାଳୁ ପ୍ରଥମେ ମୁଁ କଣ କଲି ନା ଜଳଖିଆ ଟିକେ କଲି ଛୁଆ ଖାଇବା ପାଇଁ। ଆଉ କରିବା ପାଇଁ କି ପରଟା। ଆଉ ଭଜା ଟିକେ କରିଦେଲି ତାପରେ ମୁଁ ଭାତ ରାନ୍ଧି ଡାଲି ବସେଇକିରି ବସିଛି। ଆଉ ଆମର ତ ଏଠି ବେଶୀ କିଛି ପନିପରିବା ନାହିଁ। ଆଉ ସେମିତି ବାଡି ବଗିଚା ବି ଯାହା କରୁଛୁ। ଆଉ ମୁଁ ଶୁଣିବାକୁ ପାଇଲିି ତମରି ହେଉଛି ନଦୀ କୂଳ ଜାଗା ତମରି ଚାଷ କାଳେ ବହୁତ କରନ୍ତି କଣ କଣ ପନିପରିବା କରନ୍ତି? ଆଉ କଣ ସବୁ ଖତ ସାର ଦିଅନ୍ତି? ଆଉ କେମିତି କରନ୍ତି ସେଇ ପୁୁରଣା
ହଁ।
କଣ କଣ ଚାଷ କର ମତେ ସେ ବିଷୟରେ ଟିକେ କହିଲ।
ଆମର ତ ଆ ନଦୀ କୂଳ ଜାଗା ନଦୀ କୂଳରେ ତ ସାଧାରଣତଃ ପଟୁ ମାଟି ଦେଖାଯାଏ। ଯୋଉଥିରେ ମାନେ ଖୁବ କମ ଖତ ସାରରେ ବି ଭଲ ପନିପରିବା ଫସଲ ଚାଷ ହେଇପାରେ ସେଥିପାଇଁ ବେଶୀ କିଛି ମାନେ ପାଣିର ସୁୁବିଧା ବି ଥାଏ। ଯେହେତୁ ନଦୀ କୂଳ। ଆଉ ପାଣି ପାଇଁ ବେଶୀ କଷ୍ଟ କରିବାକୁ ପଡ଼େନି କି ଅଧିକ ଖର୍ଚ୍ଚ ବି ପଡ଼େନି। ତା ସହିତ ଖତ ସାରା ବି ଖୁବ କମ୍ ହେଲେ ଚାଷ ହେଇଯାଏ ଠିକ ଭାବରେ ନ ଦୀପଳିରେ ତ ଆମର ଆ ମାନେ ଯେହେତୁ ପ୍ରଥମ ହେଉଛି ଆମେ ଆମେ ଗାଈ ଗୋରୁ ପଶୁ ପାଳନ ଠିକ ଭାବରେ କରିପାରିବା। ଯେମିତି କିି ତାଙ୍କ ପାଇଁ ଖାଇବାର ଅଭାବ ରହିବନି। ଏ ନଦୀ କୂଳରେ ଘାସ ଠିକ ଭାବରେ ମିଳିଯିବ ତେଣୁକରି ଗାଈ ସେମାନଙ୍କୁ ଉଁ ଗାଈ ଛେଳି ମେଣ୍ଢା ଏମାନଙ୍କୁ ପାଳିବା ପାଇଁ ବି ଆମ ଆମକୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବନି। ସେମାନଙ୍କର ଖାଦ୍ୟ ଠିକ୍ ଭାବରେ ମିଳିଯିବ। ତା ସହିତ ଚାଷ କରିବା ପାଇଁ ହେଲେ ଆମକୁ ନଦୀ କୂଳରେ ତ ବାଦାମ ଫାଷ୍ଟ ଆମର ଧାନ ଚାଷ ଟା ହଉଛି ପ୍ରଥମେ ଧାନ ଚାଷ ହଉଛି ଧାନ ଚାଷ ଅ ସରିଗଲା ପରେ ଯେତିକି ସମୟ ଆମର ଫାଙ୍କା ରହିଯାଏ ମାନେ ଯୋଉ ନଦୀକୂଳ ନଥିବା ଜାଗା ଗୁଡାକ ଅ ଏଠି କିନ୍ତୁ ସେ ଫାଙ୍କା ସମୟଟାକୁ ବି ଆମେ ଚାଷ କରିଦେଉ ବିଭିନ୍ନ ଚାଷ ଯେମିତି କି ଇଏ ବାଦାମ ତାପରେ ବିରି ବିଭିନ୍ନ ପନିପରିବା ଚାଷ ଏମିତି ମାନେ ବର୍ଷର କୋଉ ସମୟରେ ବି ନଦୀ କୂଳର ଜମି ଗୁଡାକ ଫାଙ୍କା ରୁହେନି। ଧାନ ଚାଷ ପରେ ଆମେ ବାଦାମ ଚାଷ କରିଦେଉ ନହେଲେ ବିରି ଏ ମୁଗ ତା ସହିତ ନହେଲେ ବିଭିନ୍ନ ପନିପରିବା ଚାଷ ହେଇଯାଏ। ସହଜରେ ବେଶୀ କରି ଭଲରେ ବାଦାମ ଚାଷ ଟା ହୁଏ। କାଇଁ ନା ବାଦାମ ଚାଷ ପାଇଁ ଆମର ଫସଫସିଆ ମାଟି ଦରକାର ତାକୁ ବଢିଆ ପାଇଁ ଆଉ ସେଥିପାଇଁ ବାଦାମ ଚାଷ ବହୁତ ଭଲ ହୁଏ ନଦୀ କୂଳରେ ତା ସହିତ ଉଁ ପନିପରିବା ବି ଭଲ ହୁଏ। ଆଉ ଖତ ସାର ଦେଲେ ସେ କୁକୁଡା ଖତ କି ବା ଆମର ଆ କୁକୁଡା ଖତ କିଣିକି ଦିଅନ୍ତି ନହେଲେ ଗାଈର ଖତ ବି ବ୍ୟବହାର କରୁ। ତା ସହିତ ଯେହେତୁ ନଦୀ କୂଳରୁ ଭଲ ସାର ଦିଆ ହୁଏ ସେଥିପାଇଁ ସେଇଟା ଆମ ଦେହ ପାଇଁ ବି ଭଲ। ଆଉ ପାଣିର ସୁବିଧା ହୁଏ ପାଣି ମ କ୍ଟର ସାହାଯ୍ୟରେ ଆମେ ଜଳସେଚନ କରିଥାଉ। ଅଁ ହେଇଯାଏ ଠିକ୍ ଭାବରେ ଭଲ ହୁଏ ସେଥିପାଇଁ ନଦୀକୂଳ ଅଞ୍ଚଳରେ ପନିପରିବାର ମାନେ ସେଥିପାଇଁ ବା ବି ପଡେନି ଯେଉଁ ଲୋକମାନେ ଭଲ ଅଧିକ ପ